ହ୍ୟାଲୋ ହ ଆପଣଙ୍କୁ ମୋ କଥା ଶୁଭୁଛି ତ!
ହଁ ହଁ।
ହ ଆଉ ଆପଣ କଣ କରୁଥିଲେ?
ନାଇଁ ଏବେ ଜଷ୍ଟ ଦୋକାନରୁ ଆସିଲି ଘରେ ପହଞ୍ଚିଲି ଜଷ୍ଟ ବସିଛି ବଧାରେ ଟିକେ ଆପଣ କଣ କରୁଛନ୍ତି ନା?
ବସିଥିଲି ଆଉ ଆଉ ଆଜି ଫ୍ରି ଫାୟାର ଖେଳିନାହାନ୍ତି?
ନାଇଁ ଆଜି ଫ୍ରି ଫାୟାର ତ ଖେଳିନି କିନ୍ତୁ ଲୁଡୋ ଖେଳିକି ଟିକେ ମହଙ୍ଗା ପଡିଗଲା ଆଜି ଆଉ।
ଓହୋ। ମାନେ ହେଲେ ଖେଳ ଟା ହଉଚି ମାନେ ଯୋଉ ବି ଖେଳ ହଉ।
ଫ୍ରି ଟାଇମରେ ଟିକେ ଟାଇମ ପାସ୍ କରିବା କଥା। ଜାଣନଥିଲି କିନ୍ତୁ ଲୁଡୁ ଟା ଖେଳିଲେ ଆଜି ଏତେ ଭାରି ପଡିବ ବେଲି ମୋ ଉପରେ।
ମାନେ କଣ ପାଇଁ କି?
ଉଁ ବର୍ଷା ତ ଏପଟେ ଟିକେ ବର୍ଷା ଟିକେ ସକାଳୁ ବେଳି ଟିକେ ଲାଗିକି ଥିଲା। ଉଁ ଝିପି ଝିପି ତ ବେ ସେ କଷ୍ଟମର ଆଜି କେଇ ନଥିଲେ। ଦୋକାନ ଟିକେ ଫାଙ୍କା ଥିଲା। ହଁ ହଠାତ୍ ଝିଅ ଫୋନ କଲା କହିଲା ଆଉ ଲୁଡୋ ଖେଳିବା ଆସ। ଅନଲାଇନରେ ଲୁଡୋ ଖେଳୁ ଥିଲୁ ତିନି ଥର ମୁଁ ତାକୁ ହରେଇ ଦେଲି ଲୁଡୋ ରେ। ତାର ମୋର ଝଗଡା ହେଇଗଲା ଟିକେ ଆଉ।
ଓହୋ।
ହ
ନା ଖେଳ ପାଇଁ ବି ଏମିତି ଝଗଡା ହଉଚି?
ସେଇ କଥା ଖେଳ ଦେହରେ ହାର ଜିତ୍ ର ଲାଗିକି ରହିଚି ନା। ଆଜି ଧର ମୁଁ ଜିତିଲି। କାଲି ତ ତୁ ଜିତିବୁ। ସେଇ କଥାରେ
ଜଣେ ହାରିଲେ ସିନା ଆଉ ଜଣେ ଜିତିବ ଆଉ ଜଣେ ଯଦି କେଇ ହାରିବେନି ତାହେଲେ ପୁଣି ଜିତିବ କିଏ?
ଉଁ ଆ ଦାନ ଯଦି ଭୁଲ ଭାଲ ଚଲେଇବ। ତ ମୁଁ ଖାଇବା ଦାନ ପଇଲା ମୋର ମୁଁ ଅଭିଏସ୍ଲି ତ ତ ମୁଁ ମାରିକି ଆଗକୁ ବଢିବି ନା? ନାଇଁ ତମେ କଣ ପାଇଁ ମାରିଲ ମୁଁ ଜିତିଥାନ୍ତି। ଲଗାତାର ତମେ ଜିତିଲ। ଓଃ ଭାଇ କହନା କହନା
ମୋର କୋଉ ମହିଳା ବନ୍ଧୁ ଥିଲେ କି? ଓହୋ ସେଇଥିପାଇଁ ଆଉ। ଆଉ ଆପଣ ତ ବହୁତ ସାରା ବୋଧେ ଗେମ୍ ଖେଳନ୍ତି ଜଣା ପଡୁଚି। ଆଉ କଣ କଣ ସ ସବୁ ଖେଳିଚନ୍ତି?
ମୁଁ ଆ ବହୁତ ସାରା ଗେମ୍ ଅଛି ମୋ ଫୋନରେ।
ମାନେ କଣ କଣ ଖେଳୁଚନ୍ତି?
କ୍ୟାଣ୍ଡି କ୍ରସ୍ ଅଛି, ଫ୍ରି ଫାୟାର ଅଛି, ପବଜି ଅଛି, କଲ୍ ଅଫ୍ ଡୁଟି ଅଛି। ଆ ତା ପରେ ଡ୍ରାଗନ ଗେମ୍ ଗୋଟେ ଅଛି। ସେଥିରେ କୁଇନ କୁ ନେ ଡ୍ରାଗନର ଇଏ ରୁ ବଞ୍ଚେଇବ ତାକୁ। କଲର ମ୍ୟାଚିଂ କରିକି ଡ୍ରାଗନକୁ ହରେଇବ ତାକୁ।
ଓହୋ।
କ୍ୟାଣ୍ଡି କ୍ରକ ବି ଅଛି। ଉଁ ଆଉ ଗୋଟେ ଆଉ ଗୋଟେ ବସ୍ ଗେମ୍ ବି ଅଛି। ଆଉ ଗୋଟେ ଆମର ହେଲିକାପ୍ଟର ଗେମ୍ ଗୋଟେ ଅଛି ସେଥିରେ ମିଶନ କମ୍ପ୍ଲିଟ୍ କରିବ। ବେଚ ନାଇଁ କି ଦୁଶମନ ବେଚ ନାଇଁ କି।
ହଁ ହଁ ମୁଁ ଏଟା ଶୁଣିଛି ଏଇ ଗେମ ଟା।
ଉଁ ଆଉ ଗୋଟେ ମିନିମିଲିଟିଆ।
ହୁଁ ନା କେତେ ଗେମ୍ ଆପଣ ଖେଳୁଚନ୍ତି?
ମୋ ଫୋନ ରେ ହିଁ ଖାଲି ମେର୍ ମାନେ ଗେମରେ ହିଁ ମୋ ଫୋନ୍ ଫୁଲ୍।
ହି-ହି-ହି। ମାନେ ଦିନୁକୁ ଆପଣ କେତେ ଟା ଗେମ୍ ଖେଳୁଚନ୍ତି ଆ ଭିତୁରୁ?
ଯେତେବେଳେ ମାନେ ମୁଡ ଅନୁସାରେ ଆଉ।
ଓଃହୋ ହୋ। ମାନେ ଯୋଉ କୁହନ୍ତିନି ମୁଡ ଅନୁସାରେ କିଏ ଗୀତ ଶୁଣେ କି କଣ ଏମିତି ଆପଣ ମୁଡ ଅନ ସାରେ ଗେମ୍ ଖେଳୁଚନ୍ତି।
ମୁଡ ଅନୁସାରେ ଗେମ୍ ବାସ୍। ଏବେ ବି ମୁଁ କ୍ୟାଣ୍ଡି କ୍ରସ୍ ଖେଳୁଥିଲି ଜଷ୍ଟ।
ହି ହି ଆମ ରୁମରେ ସେ ଜଣେ ଦିଦି ଥିଲେ। ସିଏ ମାନେ ରାତିରେ ତାଙ୍କୁ ନିଦ ହୁଏନି ସେ ରାତି ସାରା ଏମିତି ଫୋନ୍ ଟା ଟିକି ମାନେ ଖେଳୁଥିବେ। କି ଛି କରୁଥିବେ। ଆମେ ତ ଯେନତି ଦେଖିଲୁରେ କଣ କରୁଛ? ନା ରାତି ସାରା ସେ କ୍ୟାଣ୍ଡି କ୍ରସ ଚଲେଇଛନ୍ତି।
ହୁ ହୁ।
କି ନିଶା ମାନେ ଖେଳରେ ଭାଇ
ସେ ତ କ୍ୟାଣ୍ଡି କ୍ରସ ଖେଳୁଛନ୍ତି। ଆମେ ତ ରାତି ରାତି ପାହିଯାଇଛେ ଫ୍ରି ଫାୟାରରେ
ହଁ ମୋ ଭାଇ ମଝିରେ ଖେଳୁଥିଲା ମୋ ସାନ ଭାଇ ଘରେ ବହୁତ ମାଡ ଖାଇଲା ତାପରେ ଛାଡିଦେଲା।
ଛାଡିଦେଲେ ଗେମ୍ ଖେଳ?
ହଁ ତାପରେ ସେ କଣ ସେ ଫାଷ୍ଟ ଖେଳୁଥିଲା ପବଜି ତାପରେ ଫ୍ରି ଫାୟାର ଖେଳି। ଆଉ ଏବେ ବି ତା ଫୋନରେ ଅଛି କଣ ବି ଜି ଏମ୍ ନା କଣ ଏମିତି ଗୋଟେ ନାହିଁ। ପବ୍ଜି ହଁ ପବ୍ଜି ତ ସେଇଟା ଫୋ ଫୋନେରେ ଏବେ ଅଛି ସେ ଖେଳୁ ଚି ବୋଧେ ଲୁଚାଣିଆ ଖେଳୁଛି ଆଉ କିମୁ ତ ଫୋନ ରେ ଯେହେତୁ ଅଛି ନା ସେ ଖେଳୁଥିବ।
ହୁଁ ହ।
ହୁଁ।
ଏଇଆ ହଉଛି କଥା ଅଧା ଦିନଟା ମାନେ ପୁରା ବେକାର ହେଇଗଲା ଆଉ। ସେ ଝଗଡା କରି ଚାଲିଛି। ମୁଁ ବୁଝେଇ ଚାଲିଛି ସେ
ହେ।
ମୁଁ ଜାଣିବି ପାରୁନି ମୁଁ ତାକୁ କୁହ ମୁଁ ଆଉ କେତେ ଚେଷ୍ଟା କରିକି ତାକୁ ବୁଝେଇବି ଆଉ ସେ ବୁଝିବ ସେ
ଏଇଆ ହଉଛି ସିଙ୍ଗଲ ରହିବାର ଫାଇଦା ମୋର। ମୁଁ ତ ସମସ୍ତଙ୍କୁ କୁହେ ସିଙ୍ଗଲର ଖୁସି ସିରେ ରୁହ ଆଜ୍ଞା।
ନାଇଁ ଦିନ ଥିଲା ମୁଁ ବି କହୁଥିଲି ସିଙ୍ଗଲ ଲାଇଫ ଇଜ୍ ଦ ବେଷ୍ଟ ଲାଇଫ।
ତାପରେ ଏବେ କଣ କହୁଛନ୍ତି କି?
ଏବେ ଶୁଣୁନାହାନ୍ତି ଆମର ସିଙ୍ଗଲ ଲାଇଫ ବେଷ୍ଟ୍ ଲାଇଫ ଯେତେବେଳେ ଥିଲା ଆମର ଆଠ ଦଶ ଜଣ ଗ୍ରୁପ ଆମର ଅଛୁ ଆମର ସେଥିରେ ୱାଟ ସପ୍ ଗ୍ରୁପ କରି ଆମର ସେଥିରେ ଏମିତି କଥାବାର୍ତା ଇଏ ସିଏ ସିଙ୍ଗଲ ରହିବା ହେ କରିବାନି ସେଇଟା କରିବାନି ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ସମସ୍ତେ ଇଏ କରିକି ଗ୍ରୁପ ରୁ କଟିଗଲେ ଆର ଗ୍ରୁପରୁ କଟିଲ କାଇଁ ନା ଆମେ ସିଙ୍ଗଲ ନାଁ ଆଉ ଏବେ
ଭାଇ ତ ମାନେ ଆପ
ନାଇଁ ନାଇଁ ସବୁଠାରୁ ମଜା କଥା ହେଲା ଆମ ଗ୍ରୁ ନାଇଁ ନାଇଁ ସବୁଠାରୁ ମଜା କଥା ଥାହେଲା ଆମ ଗୃପ ଆଡମିନ ଯିଏ ଥିଲା ସିଏ ହିଁ ଫାଷ୍ଟ୍ ରୀମୁଭ ହେଇଗଲା ଗ୍ରୁପ୍ ରୁ।
ଓ ଭାଇ ସଚ୍ଚୋଟ ପିଲାଟେ କି ମୁଁ ତ ଆଉ ସିଙ୍ଗଲ ନାହିଁ। ମୁଁ ଏ ଗ୍ରୁପ ରେ କାହିଁ ରହିବି।
ମୁଁ ଆଉ କାଇଁ ଗ୍ରୁପ ରେ ରହିବି।
ଭଲ ଭଲ।
ତାପରେ ସେ ଗ୍ରୁପ ବି ବନ୍ଦ ହେଇଗଲାଣି। ତା ମୁଁ ତାପରେ ମୁଁ କହିଲି ସମସ୍ତେ ଯଦି ଇଏ କରୁଛନ୍ତି ଆଉ ଦେଖିବା ମୁଁ ଗୋଟେ ଖଣ୍ଡେ କଉଠୁ ଟ୍ରାଏ କରେ।
ଟ୍ରାଏ କରି କଣ ଖେଳ ନା କଣ?
ନାଇ ନାଇ ମାନେ ବୁଝିପାରିଲେନି ଟ୍ରାଏ ମାନେ କହିଲି ଦେଖିବା ସେଇଟା କଣଟା ସେଇଟା ଆଉ।
ଓହୋ ହ ସବୁ ଜିନିଷ ଏକ୍ସପିରିଏନ୍ସ କରିବା କଥା।
ହଁ ସବୁ ଜିନିଷ ଟିକେ ଟିକେ ଫୁଣି ଶିଖିଥିବା ଦରକାର ନା ନାଇଁ।
ହି ହିଁ ହିଁ। ସବୁ ଜିନିଷ ଏକ୍ସପିରିଏନ୍ସ କର, ତା ସହିତ ବି ଯୋଉ ସବୁ ନ୍ୟୁଜ୍ ବି ଆସିଛି। ତାକୁ ବି ଭଲସେ ଶୁଣ।
। ହଁ ନ୍ୟୁଜ ତ ଆମେ ଦେଖିକି ମାନେ ଡର ଲାଗୁଛି। କେତେବେଳେ ଆମ କୁ ଡ୍ରମ୍ ଭିତରେ ପୁରେଇ ଦେବେ।
ହଁ ତାପରେ ଆସିଛି ଡରକେ ଆଗେ ଜିତ୍ ହେ।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
ଯୋଉ କୁହନ୍ତିନି ପ୍ୟାର କିଆ ତ ଡର ନା କ୍ୟା। ଚାଲୁ ଆଉ, ଦେଖିବା ଆଉ ଗଲେ ତ ଗଲେ ଚାଲିଗଲେ ଆଉ ରହିଲେ ସିନା ଆଉ ତାଙ୍କୁକୁ କିଛି କହିବା।
ରହିଲେ ସିନା ତାଙ୍କ ଚାଲିଗଲେ ଭୂତ ହେଇକି ଡରେଇବି।
। ସିଏ ସିଏ କଣ ଯୋଉ କୁହନ୍ତି ତାନ୍ତ୍ରିକ କୁ ଡାକିକି ଛଡେଇବେ।
ନାଇଣ୍ଟିନ ଟୋଣ୍ଟି ମୁଭି ଦେଖିଚ?
ଏ ନା ଭୂତ କଥା କୁହନି ଜମା ମତେ ଡର ଲାଗେ। ପ୍ରଭୁ ମୁଁ ମାନେ ମୋ ସାଙ୍ଗ ମାନେ ଜାଣିଛନ୍ତି ମୁଁ ଡରେ। କାରଣ ମୋର ପ୍ରାୟ ସାଙ୍ଗ ସବୁ ପୁଅ ପିଲା। ସେମାନେ ସବୁ ଜାଣିଛନ୍ତି ମତେ କଂଞ୍ଜୁରି ମୁଭି ଜଣେ ପଠେଇଦେଲା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
ମୁଁ ଏତେ ଜାଣିପାରିଲିନି କି ହଉ। ହଁ ସେ କଂଜୁରିଂ ର ଫାଷ୍ଟ ଯୋଉ ପାର୍ଟ ହେଲା। ସେଟା ତ ଏତେ ବି ଡରାବନା ନୁହଁ। ସିଏ ମତେ ପଠେଇଲା। ମତେ କହିଲା ତୁ ଯଦି ମୋ ସାଙ୍ଗ ହେଇଥିବୁ ତାହେଲେ ତୁ ଏଇଟା ଦେଖିପାରିବୁ। ଏଇ ସେ ତ ମୁଁ ଭାବିଲି ହଉ ଦେଖିବା ଗୋଟେ କଣ ସାଙ୍ଗଟା ପଠେଇ ଦେଖିଦବା। ମାନେ ମୁଁ ଦେଖିଛି ମୁଁ ମାସେ କାଳ ମାନେ ବାଥରୁମ ଯିବି ମୋ ସାଙ୍ଗକୁ ଧରିକି ଯିବି। ଭଉଣୀ ତୁ ଚାଲ ମୋ ସହ ମୁଁ ପାଗଳ ହେଇଯିବି। ମାନେ ଏମିତି ଏବେ ବି ଏବେ ବି ମାନେ କହିଲା ବେଳ କୁ ମତେ ଡର ଲାଗୁଛି।
ତାହେଲେ ଥାଉ ଆଉ କୁହନ୍ତୁନି।
ମୁଁ ମୁଁ ମାନେ ବହୁତ ଡରୁଆଛୁଆ। ତା ସହିତ ପୁଣି ସବୁ ମନ ବି ପଡିଯାଏ।
ହଁ ସୁନସାନ ଏକାଠିଆ ହେଇଥିଲା ବେଳେ ଟିକେ ପଡିଯାଏ ମନରେ। କିନ୍ତୁ ରିଅଲ ଲାଇଫ ରେ କେବେ ଦେଖିଛ?
ହଁ ଦେଖିଛି କୁହନ୍ତୁନି ପ୍ଲିଜ। ମାନେ ଏ କହିଲେ ଏବେ ଡର ଲାଗିବନି ସେମିତି। ମାନେ ରିଅଲ ଲାଇଫ ରେ ଏମିତି ସେମିତି ନାହିଁ ଯେମତି ଫିଲ୍ମ ଦେଖାନ୍ତି ଯେମିତି ଏମିତି ଦେଖାନ୍ତି ସେମତି ସେମିତି ନାହିଁ।
ନାଇଁ ସେମିତି ନାଇଁ ଆକ୍ଚୁଆଲି ହଁ ସେଇଟା ତ ସତକଥା ସେଇଟା ସେମିତି ନାଇଁ।
ହୁଁ ମାନେ ମୁଁ ଦେଖିଲି ଯେ ଏଇ ସାଢେ ଆ ଆଟା ନଅଟା ପାଖାପାଖି ଏଇଥାଏ ଏଇ ଏଇଠି ଆମ ଘର ପଛ ପଟେ ଯେମିତି ଗୋଟେ ବାଉଁଶ ବାଡି ଅଛି। ସେଠି ସୋଠୁ କଣ ହେଇଛି ନା ସେଠି ପିଲା ସବୁ ଯାଇକି ବୁଲାବୁଲି କରନ୍ତି ସବୁ। ତ ମୁଁ ଏମତି ଘରେ ମମିଙ୍କୁ ଏମିତି କହିକି ମମି ଆଉ ସେମାନେ ଟିକେ ଯାଇଛନ୍ତି ମୁଁ ଗୋଟେ ପଢି ସାରିଲି ଟିକେ ବୁଲ ବୁଲିକି ଆସୁଛି। ମମି କହିଲେ ମମି ହେଠୁ ପାଟି କଲେ ପୁଣି କହିଲେ ହଉ ଠିକ ଅଛି ତୁ ପଢି ସାରିଲେ ଯା। ତାପରେ ମୁଁ ଗଲି ମତେ ଲାଗିଲା କି ସେ ପିଲା ସବୁ ଯାଉଛନ୍ତି ମାନେ ଟ୍ୟୁସନ ଛୁଆ ଛୁ ହେଇକି ଯାଉଛନ୍ତି ମାନେ ପୁରା ଦଳେ ବଳେ ହେଇକି ହେଲା। ମୁଁ ତାଙ୍କୁ ଏ ଏଇ ପିଲାମାନେ ରୁହ ରୁହ ରୁହ କହି ତାଙ୍କ ପଛେ ପଛେ ଦୌଡୁଛି। ହଠାତ୍ ସେ ବାଉଁଶ ବାରି ଗଲା ସେ ସବୁ କୁଆଡେ ଗାଏବ।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
ଆଉ ତାପରେ ମୁଁ ପୁରା ମାନେ ମମି ଚିଲେଇକି ଆସି ଘରେ ତା ପରଦିନ ସେଇ ଜାଗାରେ ଜଣଙ୍କୁ ଲାଗିଲା। ହୁଁ ତ ସେଇଥିପାଇଁ ମୁଁ କହିବି ଭାଇ ମୁଁ ବଞ୍ଚି ଯାଇଛି କେମିତି କଣ?
ସେମାନେ ବାଉଁଶବାରରେ ବି ଭୂତ ହନ୍ତି?
ଏ ସେମିତି କୁହନ୍ତି ନା କି ମାନେ ଯୋଉ ଆଜ୍ଞା।
ନାଇଁ ନା ମାନେ ବାଉଁଶ ବାରିରେ କଣ ହ ଆମର ତ ଏଠି ବିରାଟ ବଡ ବାଉଁଶ ବାରି ଅଛି ଆମର ଘର ପଛ ପଟେ ନାଇଁ ତ ମୁଁ ତ କେବେ ସେମିତି କିଛି ଦେଖିନି
ନାଇଁ ସେଇ ଜାଗାରେ ଆକ୍ଚୁଆଲି ମାନେ ଯୋଉ ବଢି ପାଣି ପଡି ପାଣି ହୁଏ କିଏ ଦେଖୁନ ଛୁଆ ମାନଙ୍କୁ ହସିବା ବାସିବ ଦିଅନ୍ତି ଇଏ କରନ୍ତି ସେ କରନ୍ତି ତ ସେଇଗୁଡା ସେ ଏଇଠୁ ବଡି ପାଣି ଏଇ ସବୁ ଲାଗିଥିଲା ସେ କହିବା କଥା ଯାହାକୁ ଲାଗିି ସେ କହିବା କଥା ତେଣିକି କି ବିଶ୍ୱାଷ କରୁନ। ମୁଁ ଆକଚୁଅଲି ସତ କଥା ମୁଁ ଡରେ ମାନେ ଫିଲିମ ଦେଖି ଡରେ ତାକୁ ମାନେ ଇମାଜିନ କ ବୋଲି ମୁଁ ଡରେ କିନ୍ତୁ ମତେ ଲାଗେ କି ମାନେ ସତରେ ଅଛନ୍ତି ମୁଁ ଏମିତି ଡାଉଟ କରେ ମୁଁ ତ କେତେଥର ଘରୁ ଏମତି ଲେଟ ରେ ଉଠିଛି ଆଉ ମୁଁ ତ ହଷ୍ଟେଲ ରେ ମୋର ପ୍ରାୟ ନିଦ ଭାଙ୍ଗିବ ତିନିଟା ବେଳେ ଆଉ କୁହନ୍ତିନି ତିନିଟା ବେଳେ ଡବିଲ
ହଁ।
ହଁ ଭାଇ ଆମେ ବହୁତ ଗପି ଦେଲେ ହ ଆଗ ମାନେ କେତେବେଳେ କଥା ହବା ଆଉ।
ଠିକ ଅଛି।
ହୁଁ ହୁଁ ଠିକ ଅଛି।